ହ୍ୟାଲୋ।
ହ୍ୟାଲୋ ନମସ୍କାର। ଆଉ ତମେ କୁଆଡେ ଯାଇଥିଲ ସକାଳୁ?
ମୁଁ ସକାଳୁ କୁଆଡେ ଯାଇନାହିଁ।
ତମେ ଯୋଗଫୋଗ କର?
ହଁ ମୁଁ ସକାଳୁ ଉଠି ଯୋଗ କରେ।
ହୁଁ ତମେ ସକାଳୁ କଣ କଣ ଖାଇଥିଲ?
ମୁଁ ସକାଳୁ ପୁରି ଉପମା ଆଉ ତରକାରୀ ଖାଇଥିଲି।
ହୁଁ ଆଉ ତମ
ତୁମେ କେମିତି ଅଛ?
ମୁଁ ବହୁତ ଭଲ ଅଛି। ହଁ ଆଉ ତମ ପରିବାରର ସଦସ୍ୟ ସଂଖ୍ୟା? ହଁ ତମ ପରିବାରର ସଦସ୍ୟ ସଂଖ୍ୟା?
କଣ କରୁଛ?
ମୁଁ ଏବେ ତୁମ ସହିତ କଥା ହଉଛି ଆଉ ଟିକେ ପୂର୍ବରୁ ମୁଁ ପାଠ ପଢୁଥିଲି ଆଉ।
ତୁମେ କଣ ପଢାପଢି କରୁଛ?
ମୁଁ ଆମର କମ୍ପୁଟର ଉପରେ ପଢାପଢି କରେ। କମ୍ପ୍ୟୁଟର ଆପ୍ଲିକେସନ୍ ଉପରେ ପଢ଼ାପଢ଼ି କରେ। କଣ ନୂଆ ଜିନିଷ ଜାଣିବା ପାଇଁ ମୋର ଇଚ୍ଛୁକଥିଲା ସେଥି ତେଣୁ ମୁଁ ପଢ଼ାପଢ଼ି କରୁଛି ଆଉ।
ତୁମେ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ କିଛି ଜାଣିଛ?
ହଁ ମ ମୁଁ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ ଜାଣିଛି। ଆମର ସେଟା ପୁରୀ ଜଗନ୍ନାଥ ମନ୍ଦିର ବହୁତ ମାନେ ଆମର ଆଦ୍ୟ ସେଟା ଚୋଡଗଙ୍ଗ ଅ-ଅ ଦେବ ଆମର ନିର୍ମାଣ କରିଥିଲେ। ଆଉ ତାର ଉଚ୍ଚତା ଛଅଷଠି ମିଟର ପାଖାପାଖି ଭଲ ସେ ଜାଣିନି। ସେଟା ଚୋଡଗଙ୍ଗଦେବ ସମୟରେ ହୋଇଥିଲା ଆଉ ପୁରୀ ମନ୍ଦିର ତ କୋଉ ମାନେ ଓଡିଶାର ମାନେ ସାକ୍ଷୀ ମାନେ ପୁରା କୋଉ ପୁ ପୁୁରାତନରୁ ଆଉ ପ୍ରତିବର୍ଷ ତ ରଥଯାତ୍ରା ପାଇଁ ମାନେ ପୁରୀ ମନ୍ଦିର ଆମର ପ୍ରସିଦ୍ଧ। ଆ ବା-ବୋହୁତ ଆଡୁ ଆସନ୍ତି ମାନେ ଦେଶ ବିଦେଶରୁ ଭକ୍ତ ମାନେ ତା ତାଙ୍କର ଏଇ ରଥଯାତ୍ରା ଦେଖିବା ପାଇଁ। ଯେହେତୁ ଶ୍ ରଥଯାତ୍ରାରେ ପ୍ରଭୁ ଉଉଁ ମାନେ ବାହାରନ୍ତି ପଦାକୁ ମନ୍ଦିର ର ବାହାରୁ ଆସିଚନ୍ତି ତେଣୁ ବୋହୁତ ଲୋକ ଆସନ୍ତି ଦେଖିବାକୁ ତାଙ୍କୁ ଆଉ କୁହାଯାଏ ଯେ ସେ ରଥକୁ ବୁ ମାନେ ଟାଇମ୍ ଦେଲେ ସ୍ୱର୍ଗର ଆନନ୍ଦ ମିଳେ ଆଉ ସେଥିପାଇଁ ସବୁ ମାନେ ଆସୁଚନ୍ତି ବାହାରୁ ଆଉ। ଆଉ ତମେ କେବେ ଯାଇଚ କି ପୁରୀ?
ହଁ ମୁଁ ତମକୁ ରଥଯାତ୍ରା ବିଷୟରେ ପୁରୀ ଜଗନ୍ନାଥ ବିଷୟରେ ସବୁ କୋହୁଅଛି। ତମେ ଶୁଣ ଜଗନ୍ନାଥ ମନ୍ଦିର ଭାରତର ଓଡିଶା ରାଜ୍ୟର ପୁରୀ ସହରରେ ଅବସ୍ଥିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଅଟେ। ଏହା କ୍ଷେତ୍ର ଓ ନୀଳାଚଳ ଓ ପୁରୁଷୋତ୍ତମ କ୍ଷେତ୍ର ବୋଲି ମଧ୍ୟ କୁହାଯାଏ।
ଆଜ୍ଞା। ଆଉ ତୁମେ କୋଉ
ଏହାର ଅସି ଜନ୍ନାଥ ଫଳେ ନିର୍ମାଣ ହେଲା। ମନ୍ଦିରର ଉଚ୍ଚତା ପ୍ରାୟେ ପଅଂଷଠି ମିଟର ହେବ। ପ୍ରସିଦ୍ଧ ରଥଯାତ୍ରା ପ୍ରତିବର୍ଷ ଆଷାଢ ମାସରେ ଅନୁଷ୍ଠିତ ହୁଏ। ଏବଂ ବିଶ୍ୱରୁ ଲକ୍ଷ ଲକ୍ଷ ଭକ୍ତ ଏଥାରେ ଯୋଗଦାନ କରିଥାନ୍ତି। ଏହା ଚାରି ଧାମ ମଧ୍ୟରୁ ଏକ ଧାମ ପ-ପବିତ୍ର ଗୋ ଟିଏ ଧାମ ଅଟେ। ମନ୍ଦିରର ମହାପ୍ରସାଦ ବିଶ୍ୱ ପ୍ରସିଦ୍ଧ ଏବଂ ଏହାକୁ ମାଟି ହାଣ୍ଡିରେ ପାରମ୍ପାରିକ ପ୍ରସିଦ୍ଧ ରନ୍ଧାଯାଏ ଏହା ଆପଣ ଜାଣନ୍ତି କି?
ହଁ ମୁଁ ମୁଁ ହୋଉ ତମେ କୋଉ ହଁ ମୁଁ ତୁମ କଥା ଶୁଣିପାରୁଛି। ଆଉ ତମେ କୋଉ ଜିଲ୍ଲାରୁ କହୁଛ?
ମୁଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲାରେ ଅଟେ।
ଓ ଆମ ଘର ଯାଜପୁର ଜିଲ ଆ ବସ୍ତିତ ତମେ ଜାଣିଛ କି ଯାଜପୁର କାହିଁକି ପ୍ରସିଦ୍ଧ?
ହଁ ଯାଜପୁର ପ୍ରସିଦ୍ଧ ମା ବିରଜାଙ୍କ ମନ୍ଦିର ପ୍ରାୟ।
ଆହୁରି ମ ମଧ୍ୟ ଆମ ଯାଜପୁରରେ ଅଛି ରତ୍ନଗିରି ଏକ ବୁଦ୍ଧଙ୍କ ଙ୍କ ପାଇଁ ରତ୍ନଗିରି ଉଦୟଗିରି ଆଉ ଆମର ପ୍ରାକୃତ୍ୟ ସୌନ୍ଦର୍ଯ୍ୟ ପାଇଁ ଅଶୋକ ଝର ଅଛି ଆଉ ଇତିହାସ ସବୁ କୁ ସାକ୍ଷୀ ରଖୁଥିବା ଏକ ଜଗନ୍ନାଥ ନାଥ ମନ୍ଦିର ମଧ୍ୟ ଅଛି ଗଡ ମଧୁପୁର ଆଉ ଛ୍ ଛତିଆ ଭଟ ଆମର ସେଠି ଜଗନ୍ନାଥ ମନ୍ଦିର ଅଛି। ଆଉ ବାବା ମହା ବିନାୟ ମ ମହାବିନାୟକ ଯେଉଟାକି ସୋମନାଥ ଦେବ ସି ଉଡ କାଳ ରାଜ୍ୟନୀତି ପ୍ରତିଷ୍ଟିତ ଅଛି ଓ ଆମର ଯୋଉ ସେତେବେଳେ କଳା ପାହାଡ ଆସିଥିଲା ଓଡିଶାକୁୁ ପରି ଭ୍ରମଣ ରେ ସେତେବେଳେ ଆମର ନାରାୟଣ ସିଂ ଙ୍କୁ ମାନେ ରକ୍ଷା କରିବା ପାଇଁ ତାଙ୍କୁ ପୋଖରୀ ତଳରେ ଲୁଚେଇ କରି ରଖିଥିଲେ ସେଟା ଆମର ଯାଜପୁର ରେ ପ୍ରସିଦ୍ଧ। ଆମଲଯାଯ୍ ପୁରୁ ବୈତରଣୀ ନଦୀ କୂଳରେ ଦଶ୍ୱାନିଧ ଘାଟ ପାଇଁ ବି ପ୍ରସିଦ୍ଧ। ଇତ୍ୟାଦି ଆଉ। ଆଉ ତମେ କୁଆଡେ ବୁଲିଆକୁ ଯିବ କି ଏହି ମାସରେ? ତମେ କୁଆଡେ ବୁଲିବାକୁ ଯିବ କି ଏଇମାସରେ?
ଆପଣଙ୍କ କରିଲେ ନାହିଁ।
ଆଉ ବାଲ
ତୁମେ ତୁମର କଥା ପୁନର୍ବାର କୁହନ୍ତୁ।
ତମେ ଏହି ମାସ କେବେ ବୁଲି ଯିବ କି କୁଆଡେ?
ନାଇଁ, ମୁଁ ଏଇ ମାସରେ ମୁଁ, କିଛି ପ୍ଲାନିଂ କରିନାହିଁ।
କାହିଁକି?
ବର୍ତ୍ତମାନ ଏଇ ମାସରେ ମୋହର ଆପ
ତୁମର ପରୀକ୍ଷା ଅଛି ବୋଧେ? ପାଠ ପଢା ପଢି ପାଇଁ।
ପରୀକ୍ଷା ଗୁଡିକ ମୁଁ ଏଇ ମା ଟ୍ରାଙ୍ଗେଲ ବିଷୟରେ ଜାଣିଛ କି?
ଆଉ ତ, କଣ, ମାନେ ଭାବିଛ ଆଗାମୀ ଭବିଷ୍ୟତରେ କଣ ପଢିବା ଲକ୍ଷ ରଖିଛ? ତମେ ଆରାମୀ ଭବିଷ୍ୟତରେ, କଣ ପାଠ ପଢିବାକୁ ରଖିସ ଲକ୍ଷ? ଆଗାମୀ ଭବିଷ୍ୟତରେ ତମେ ପାଠ ପଢିବ।
ୟୁପି ଏସ୍ ସି ପ୍ରିପେୟାର କରୁଅଛି।
ଭାରତୀୟ ପ୍ରଶାସନିକ ବିଭାଗ। ପାଇଁ ତମେ ପଢାପଢି କରୁଅଛ।
ହଁ।
ହଁ। ତାଙ୍କର ମାନେ କେମିତି କଣ? ମାନେ ପ୍ରସ୍ତୁତ କରିବା ପାଇଁ କଣ କେମିତି? ମାନେ, ପଢିବାକୁ କଣ କଣ ଦରକାର?
ହଁ ଏହା ପ୍ରସ୍ତୁତ କରିବା ପାଇଁ ହେଲେ ତମେ ତୁମର ସ ସର୍ବନିମ୍ନ କ୍ୱାଲିଫିକେସନ୍ ଯୁକ୍ତ ଥ୍ରୀ କରିଥିବା ଆ ଆବଶ୍ୟକ।
ଆଉ ଆଉ କେମିତି କଣ ତାଙ୍କୁ ତା ପାଇଁ କଣ କଣ ପଢିବାକୁ, କୋଉ କୋଉ ବିଶ୍ଚୟ ପଢ଼ିବାକୁ ପଡ଼େ।
ହଁ, ଏହା ଏହାର ପ୍ରଥମ ପରୀ କ୍ଷା ଟି ହଉଛି ଦୁଇଟା ହବ। ହଁ।
ହଁ।
ତୁମେ ଯାଜପୁର ଓଡିଶାର ଏକ ପ୍ରମୁଖ ଶିଳା ଶିଳ୍ପଲିିଜା ବୋଲି ଜାଣିଅଛ କି?
ହଁ ଆମେର ଡୁବୁରିରେ ମାନେ ଅଛି ଆମର ଯେହେତୁ ଶିଳ୍ପ ଟାଟା ପ୍ଲାଣ୍ଟେ ଆଉ ଅଛି ବହୁତ କିଛି ଜିନିଷ। ଶିଳ୍ପ ପାଇଁ ଟାଟା ପ୍ଲାଣ୍ଟ ଆଉ ଜିନ୍ଦଲ କମ୍ପାନି ଅ ବହୁତ ଅଛି ଯେହେତୁ ଆମର ଆମର ଯାଜପୁରରେ କ୍ରୋମାଇଟ ଅଧିକ ମିଳେ ତେଣୁ ଆମର ଶିଳ୍ପ ଆଉ ତୁମେ କଣ ଏବେ କରୁଛ?
ମୁଁ ବର୍ତ୍ତମାନ ତୁମ ସହିତ କଥା ହଉଅଛି।
ହଁ। ଆଉ ତୁମେ କେବେ ଯାଜପୁର ଆସିବ କି ବୁଲିବା ପାଇଁ?
ହଁ ମୁଁ ଆଗରୁ ବହୁତ ଥର ଯାଜପୁର ଯାଇ ଅଛି ବୁଲିବା ପାଇଁ।
ଯାଜପୁରରେ ତମେ କୋଉ କୋଉ ଜାଗାକୁ ବୁଲିବାକୁ ଆସିଚ?
ହଁ। ମୁଁ ଯାଜପୁର ମା ବିରଜା ମନ୍ଦିର ଯାଇଅଛି ଅ ଦଶ ସମେତ ଗାଡି ଘାଟ ଯାଇଅଛି। ଜଗନ୍ନାଥ ମନ୍ଦିର ଯାଇଅଛି। ଆର ଆ ତୁମ ନିକଟରେ ଥିବା କୁସୁମ ପୋଖରୀ ବି ଯାଇଅଛି। ଆଉ ଅ ଅ ଲଳିତଗିରି ଓ ରତ୍ନଗିରି, ଉଦୟଗିରି ଯାହାକୁ ଆମେ ଡାଇମଣ୍ଡ ଟ୍ରାଙ୍ଗେଲ ଭାବେ ଆ ଜାଣନ୍ତି ସେଠାକୁ ବି ଯାଇଅଛି। ହଁ ମୁଖ୍ୟ ନଦୀ ବୈତରଣୀ କୂଳରେ ଥିବା ଯମ ମା ସ ତ ଗୁଣୀ ମନ୍ଦିର ବି ଯାଇଅଛି ଆ ତୁମ ମହାବିନାୟକ ମନ୍ଦିର ପାଖରେ ଥିବା ଯାଇଅଛି।
ଆଉ ତମକୁ କଣ ଖାଇବାକୁ ସବୁଠାରୁ ଭଲ ଲାଗେ?
ଆ ମତେ ସବୁଠାରୁ ପଖାଳ ଭାତ ବଡିଚୁରା ଖାଇବାକୁ ଭଲ ଲାଗେ।
ପଖାଳ ଭାତ ଖାଇଲେ ଆମ ଦେହରେ କଣ କଣ ଉପକାରିତା ମାନେ ରହିଛି?
ହଁ। ପଖାଳ ଭାତ ଖାଇଲେ ଆମ ଦେହରେ ବୋହୁତ ସାରା ପ୍ରୋଟିନ୍ ମିଳିବ।
ହଁ ପ୍ରୋଟିନ ଆଉ ଆମ ଦେହ ଟା ମାନେ ସୁସ୍ଥ ରହିବ ପେଟ ଟା ଯାହାଫଳରେ ଥଣ୍ଡା ରହିବ ଆଉ ପଖାଳରେ କିଛି ମାତ୍ରାରେ ନିଶା ରହୁଛି ତେଣୁ ଭଲ ନିଦ ବି ହେବ।
ହଁ।
ଆଉ ତମେ କିଛି ମାନେ ଆଡୁ ମାନେ ତେଲ ଦିନିଷ ଖାଇବାକୁ ଭଲ ଲାଗେନି ତମକୁ?
ନା ମୋତେ କୌଣସି ତେଲ ଜିନିଷ ଖାଇବା ପାଇଁ ଭଲ ଲାଗେ ନାହିଁ।
ତୁମେ ଓଡିଆ ର ବୋହୁତ ପଖାଳ ଖାଇବାକୁ ତାହାଲେ ଭଲ ପାଅ।
ହଁ ଓଡିଆ ହେଉଚି ଆମ ଓଡ଼ି-ଓଡିଶାର ପ୍ରମୁଖ ଖାଦ୍ୟ। ତ ଏହାକୁ ଖାଇଲେ ବୋହୁତ ଦେହ ଭଲ ରହିବ ଏହା ଆମର ପ୍ରମୁଖ ଖାଦ୍ୟ ଅଟେ। ୟ
ଆଉ ତୁମେ ପୁରୀ ଯାଅ ତା ଦିହରେ ସେଠି ଗୋଟେ ମିଳେ ଖଜା ଖାଅ କି ନାଇଁ?
ହଁ ଏହା ପୁରୀର ପ୍ରମୁଖ ମିଠା ଅଟେ।
ସେ ଖଜା କେମିତିଆ ଲାଗେ ତମକୁ ଭଲ ଲାଗେ?
ଏହାକୁ ଏହାଙ୍କର ପ୍ରସିଦ୍ଧ ଗୋପୀ ଅଟେ।
ଆଉ ପୁରୀରେ ଆଉ ତମେ ଯାଇଛ ପୁରୀର ଆଉ କୋଉ କୋଉ ମନ୍ଦିର ଜାଣିଛ? ପୁରୀ ଜିଲ୍ଲାରେ।
ଥିବା ପ୍ରମୁଖ ଜଗନ୍ନାଥ ମନ୍ଦିର ଆଉ କୋଣାର୍କ ମନ୍ଦିର, ଜଗନ୍ନାଥ ମନ୍ଦିର ନ୍ଦିର ପାଖରେ ଥିବା ଉ
ଲିଙ୍ଗ ରା ସରି ଲୋକନାଥ ମନ୍ଦିର ମଧ୍ୟ ଅଛି। ଜଗନ୍ନାଥ ପୁରୀରେ ଲୋକନା ପ୍ରଭୁ ଶିବଙ୍କ ମନ୍ଦିର। ଆଉ ତମେ ଜାଣି ହ ହଁ ଆଉ ତମେ ଜାଣିଛ କି କୋଣାର୍କ ମନ୍ଦିର କିଏ ମୁଣ୍ଡି ମାରିଥିଲେ?
ହଁ କୋଣାର୍କ ମନ୍ଦିର ଧର୍ମପ୍ରଦ ମୁଣ୍ଡି ମାରିଥିଲ